ଶୁପ୍ରଭାତ ଶୁଭନ୍ଧ୍ୟା। ଶୁଭସନ୍ଧ୍ୟା କୁହନ୍ତୁ କୁହନ୍ତୁ ସେ ମୁଁ ସମୟଟି ବୁଝିପାଇଲିିନି।
ଆରେ ନାଇଁ ନାଇଁ ମୁଁ କହୁଥିଲି କି ମୁଁ ମିଶୁ ନଥିଲି ଆମର ଡେଙ୍ଗୁ ଭାଇଙ୍କ ସହିତ ଏଥିପାଇଁ କାହିଁକି ନା ତା ଆଗୁଆ ମତେ ସେ ଯୋଉ ଫୁଲ ଆଉ ମାନେ ଫୁଲ ଆମର ବୁଜିପାରୁଚନ୍ତି ସର୍ଯ୍ୟମୁଖୀ ଫୁଲ ଯୋଉ ସିଏ କହିଦେଇଥିଲେ ଆମର ମୋର ଉପରରେ ଯୋଉ ରହୁଚନ୍ତି ମହିଳା ମିତ୍ର ତାଙ୍କୁ କହିଦେଇଥିଲେ କି ମାନେ ଆମର ଡେଙ୍ଗୁ ଭାଇ କଅଁ କହିଲ ନା ତାଙ୍କୁ ଆଉ ଜଣେ ପସନ୍ଦ ଥିଲା କିନ୍ତୁ ସିଏ ତା ଦେ-ଦେଖିଲେ କି ତାଙ୍କର ଜଣେ ବନ୍ଧୁ ଅଛି ତାପରେ ସିଏ ଆସିଲେ। ମୋ ପାଖକୁ ତ ସେଇ ଜିନିଷ ପାଇଁ ମତେ ଭଲ ଲାଗିଲେନି ମତେ ସେଏ ଗୋଟେ ମାନେ ବହୁତ ଖରାପ ପିଲା ଲାଗିଲେ ସେଥିପାଇଁ ମୁଁ ତାଙ୍କ ସହିତ ସେବେଠୁ ମାନେ ମୁଁ ଆରମ୍ଭରୁ ହିଁ ତାଙ୍କ ସହିତ ମିଶିବା ଅ ବନ୍ଦ କରିଦେଇଥିଲି କିନ୍ତୁ ମୁଁ ଦେଖିଲି ନନ୍ଦନକାନନ ଦିନ ସେ ମୋର ଟିକେ ମାନେ ଆଜ୍ଞା ମୁଁ ପକ୍ଷ ନ ଉଥିଲେ ମୋର ଟିକେ ସ ଇଏ ରହୁଥିଲେ। ଆଜ୍ଞା ତ ସେଥିପାଇଁ ମୁଁ ସେଇଦିନ ପରଠୁ ତାଙ୍କ ସହିତ ମିଶିଲି। ଆଜ୍ଞା କିନ୍ତୁ ଏ ସେଇ ଜିନିଷ ପାଇଁ ମୁଁ ତାଙ୍କ ସହିତ ମିଶିଥିଲି କିନ୍ତୁ ତାଙ୍କର ଗୋଟେ କ କଥା ମୁଁ ଦେଖିଛି ମାନେ ସିଏ କଣ ନା ନା ସିଏ ଏବେ କହିଛନ୍ତି ସିଏ ଏବେ କହିଛନ୍ତି ମତେ। ଆଜ୍ଞା ସେତେବେଳେ ମତେ ମୁଁ ଏଇଟା ଭାବୁଥିଲି କିନ୍ତୁ ତାପରେ ଲାଗିଲା ମତେ ନାଇଁ ସେ ଏମିତି ବି କହିଦେଇଥିବ କିନ୍ତୁ ସିଏ ସେମିତି ନୁହଁ ମତେ ଲାଗିଥିଲା
କିନ୍ତୁ ସେ ହଠାତିିଆ ଆସିକି କହିଦେଲେ, ସେବେଠୁ ଜାଣିଗଲି ହଉ ଆପଣଙ୍କୁ ଯୋଉ ହଁ କୁହନ୍ତୁ କଣ ଗୋଟେ କହୁଥିଲି ସିଏ ସେମିତି କଣ କହୁଥିଲେ।
ମୁଁ କହୁଥିଲି କି ଦେଖନ୍ତୁ ମାନେ ସିଏ ଗୋଟେ ତାଙ୍କର ଭବିଷ୍ୟତରେ କଣ କରିବେ କିଛି ଗୋଟେ ତାଙ୍କ ଙ୍କର ନାହିଁ ଠିକଠିକଣା।
ହଁ ସେ ତ କହୁଛନ୍ତି ଚଳଚିତ୍ର ନିର୍ମାତା ହେବେ। ମୁଁ ମଧ୍ୟ ପ୍ରସ୍ତୁତ ହୋଇଥିଲି କି ଏଇ ଖରା ଛୁଟିରେ ଚଳଚ୍ଚିତ୍ର ନିର୍ମାଣ ହବ ମୁଁ ସେଥିରେ ଟିକେ ଅଭିନୟ କରିବି। ଆପଣ ଯୋଉ ଜାଣିଥିବେ ମୋର ଟିକେ ଅଭିନୟରେ ରହୁଛି। ଇଚ୍ଛା।ହଁ ତ ଆପଣ ଦେଖିବୁଥିବେ। ତ ମୁଁ ପଚାରିଲି ମୁଁ ଦେଖୁଛି ହଁ କରିବା ତାପରେ କହୁଛନ୍ତି ତ ସେ ଅଭିନୟ ଯୋଉ ସେ ଚଳଚିତ୍ରଟି ହବ ହିଁ ନାଇଁ ଆଉ।
ଦେଖିଲେ ସେଇ ତାଙ୍କର ମାନେ କଣ କହିଲେ ଗୋଟେ ଜିନିଷକୁ ନେଇକି ମାନେ ଗୋଟେ ଆଉ ଯୋଉ ଆସିନି ଆମର
ସିରିଏସନେସ୍ ନାହିଁ ତାଙ୍କର ସତ କଥା।ଆରେ ସତ କଥା। ମୁଁ ଟିକେ ଆପଣ ଯାହା ଦେଖୁଥିବେ ସିରିଏସ ଥିବି। କିନ୍ତୁ ଆଉ କେହି ସିରିଏସ ହିଁ ନାହାନ୍ତି।
ଆଜ୍ଞା ସତ କଥା ଆମ ଗ୍ରୁପ ରେ ମୁଁ ଗୋଟେ ହିଁ ସିରିଏସ ଯିଏ ଦେଖୁଛି ଆପଣଙ୍କୁ।
ସୂର୍ଯ୍ୟମୁଖୀ କେବଳ ହିରୋ ହବା ପାଇଁ ହଉଛନ୍ତି ସେମତି। ସୂର୍ଯ୍ୟମୁଖୀ ବି ସିିରିଏସ ନାହାନ୍ତି।
କେହି ଆମ ଶ୍ରେଣୀରେ ମୁଁ କହିଲି ଗୋଟେ ଆଉ ଜଣେ ସେ ସିରିଏସ ଅଛନ୍ତି ସି ଯି-ଯି-ଯିଏକି ଆମ ସହିତ ମିଶୁ ନାହାଁନ୍ତି ଯିଏ। ବୁଝିପାରୁଥିବେ ଆପଣ କାହା କଥା କହୁ ମୁଁ ଯିଏ ଆମ ମୋ ସହିତ ମାନେ ଆମ ମହିଳା ମିତ୍ର ନାଇଁ ନାଇଁ। ଉପରେ ଯୋଉ ମହିଳା ମିତ୍ର ଅଛନ୍ତି ତାଙ୍କ ସହିତ ଯିଏ ନାଚୁଥିଲେ।
ସିଏ ମଧ୍ୟ ହଁ ହଁ ହଁ ସିଏ ତ ସେନାରେ ଯିବା ପାଇଁ ଅଛନ୍ତି ପୁରା।
ସିଏ ହଁ ଆଜ୍ଞା ସିଏ ଜଣା ପଡୁନାହାନ୍ତି ସିଏ ମସ୍ତି କରୁଛନ୍ତି କିନ୍ତୁ ତାଙ୍କର
ମୁଁ ତାଙ୍କ ସହ କଥା ହଉଥିଲି କହିଲେ ମୁଁ ପଢୁଥିଲି ମୋର କେବଳ ଘ ହେଲାନି ଲେଟରେ ଆସିଥିଲା ମତେ ଚିଠି। ନହେଲେ ମୁଁ ବର୍ତ୍ତମାନ ଯାଇଥାନ୍ତି। ହଁ ସିଏ ତ ବଜେଇ ବିି ଦେବେ।ମୁଁ ବି ଚାହୁଁଛି ସେ ଜିତନ୍ତୁ। ସେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ଅଛନ୍ତି ସିଏ ତା ଙ୍କୁ ଆଉ କିଏ ଅ
ଆଜ୍ଞା ସେଇ ତ।
ସେ ଟିକେ ବଦମାସ ଅଛନ୍ତି ମୁଁ ବୁଝିପାରୁଛି ସେ ବଦମାସୀ ଅଛନ୍ତି କିନ୍ତୁ ସେ କାମ ପ୍ରତି କିଛି ଅବହେଳା କରନ୍ତି ନାହିଁ।
ଆଜ୍ଞା ଆଜ୍ଞା ସେଇଟା ହିଁ ତ ଗୋଟେ ମଣିଷ ଭିତରେ ରହିବା କଥା ଓ ଦେଖନ୍ତୁ ବଦମାସୀ ରହିବନି ଟିକେ ମ ସ୍ତି ରହିବନି ତାହେଲେ ସେମିତିଆ ବ
ମୋର ବଦମାସୀ ତ ବୁଝିପାରିବେ ଅଛି କି ନାଇଁ କି ମୁଁ ଅଛି ମାନେ ମୋ କାର୍ଯ୍ୟକୁ ନେଇକି ଅଛି।
ଆଜ୍ଞା ବଦ୍ମାସୀ ସେତେ ନାହିଁ କିନ୍ତୁ ଆଜ୍ଞା ସେମିତି ହିଁ ମତେ ପିଲାଟି ଦରକାର ଥିଲା।କିନ୍ତୁ ଆମର ଶ୍ରେଣୀରେ ସେମିତି ପିଲା ନାହାନ୍ତି ଆପଣ ଖୁବ୍ ଭଲ ଭାବରେ ଜାଣିଛନ୍ତି।
ହଁ। କେହି ନାହାନ୍ତି।
। ସେଥିପାଇଁ ହିଁ ମତେ କେହି ଭଲ ଲାଗନ୍ତିନି। କାହିଁକି ନା ଗୋଟେ ଦେଖନ୍ତୁ ମାନେ ମତେ ତ ସେମିତି କେହି ପସନ୍ଦ ନୁହଁ। ହଁ ମାନେ ଅ ସେମିତିରେ ବି କେହି ଆମ ଶ୍ରେଣୀରେ ଝିଅ ପିଲା ଯାହା ଟିକେ ସୁନ୍ଦର ଲାଗନ୍ତି। ପୁଅ ପିଲା ତ କେହି ସୁନ୍ଦର ବି ନାହାନ୍ତି। ସେଇଟା ଅଲଗା କଥା।
ସେଟା ବି ଗୋଟେ କଥା।
ଆଜ୍ଞା ତ ସୁନ୍ଦରତା ଛାଡିଲା ପରେ ଆଉ ଗୋଟେ କଣ ଦେଖା ହୁଏ କି ଆମର ଯୋଉ ମାନେ କିଏ କଣ ଭବିଷ୍ୟତରେ କରିବା ପାଇଁ କଣ ମାନେ ତାଙ୍କର ଗୋଟେ ମାନେ ପର୍ସନାଲିଟି ଯୋଉଟା କହନ୍ତି। ସେଇଟାକୁ ଗୋଟେ ଦେଖାଯାଏ କିନ୍ତୁ ଆମ ଶ୍ରେଣୀରେ କାହାର ବି ସେ ଜିନ
ମୋ ମୋର ନାହିଁ ମୋର ନାହିଁ ମୋର ଟିକେ ଅଛି ବଟ କିନ୍ତୁ ମୁଁ ନୁହଁ ଯୋଗ୍ୟ ବୁଝିପାରିଲି।
ନାଇଁ ନାଇଁ ଆପଣ କଣ କହିଲେ ଆପଣ ଟିକେ ମଜ ମଝିରେ ଯୋଉଁ ଆମର କୁହନ୍ତିନି ମୁଖୀ ଫୁଲ ମୁଖୀ କି ଆପଣଙ୍କର ଟିକେ ମଝିରେ ମଝିରେ ଯୋଉଁ ଆମର ନଖ ଖସିଆ ଆଜ୍ଞା ଆଜ୍ଞା ଦୁଶ ସେଇ।
ହଉ ହଉ ଦେଖନ୍ତୁ କାଲିରୁ ଆପଣ ପ୍ରଥମେ ଯାହା ମ ମତେ ଭାବିଥିଲେ ଆପଣ ଦୁଇ ଭଗିନୀ କି ରିଉଡ ଅଛନ୍ତି ଦେଖନ୍ତୁ କାଲିଠୁ କେମିତି କବିର ସିଂହ ଆସୁଅଛି।
ନାଇଁ ସେମିତି ସେମିତି କବିର ସିଂଘ ବି ମତେ ପସନ୍ଦ ନୁହଁ। ଜମା ବି ପସନ୍ଦ ନୁହ କବୀର ସିଂ
ଦେଖନ୍ତୁ କଥା କଥାରେ ମୁଁ ଆପଣ ଦେଖନ୍ତୁ କିପରି ଭାବେ ମୁଁ ଆଉ ରିଉଡ ବି ବ୍ୟବହାର କରିବ କ-କରିବି।
ଶୁଣନ୍ତୁ ମୁଁ କହିଲି ମତେ ସେ ମତେ ସେମିତି ହିଁ ଭ ମାନେ ମତେ ଙ୍କ କହିଲେ ମାନେ ଯେମିତି ଯୋଉ ଆପଣ ଦେଖିଛନ୍ତି ଗୋଟେ ମାନେ ଦେଖନ୍ତୁ ଯଦି ଆ-ଆମେ ଦେଖୁନ୍ତୁ ମୁଁ ମୁଁ ମୋର ଗୋଟେ ମାନେ ମୁଁ ସିନା ଜଣାପଡ଼େନି କିନ୍ତୁ ମୁଁ ବି ମୋର ମାନେ ଭବିଷ୍ୟତ ନେଇକି ବହୁତ କିଛି ସପ୍ନ ଭାବିକି ରଖିଛି ଆଜ୍ଞା ସେଇଟା ସିନା ଟିକେ ଜଣା ପଡେନି ବାହାରେ କିନ୍ତୁ ଆମ ମୁଁ
ନାଇଁ ସତରେ ବି ଜଣା ପଡେନି ଆପଣ ଭାବନ୍ତି କିନ୍ତୁ ସେଦିନ ମୁଁ ପ୍ରଥମେ ଯୋଉ ରଚନାଟି ପଢି ପଠେଇଥିଲି ଆପଣ ତାକୁ ଜମା ଦେଖିବେଲେନି
ରଚନାଟି ଯୋଉଁ ପଠେଇଥିଲେ ମୁଁ ଦେଖିନଥିଲି।
ହଁ ଆପଣ କହିଲେ ବା ଆଦିତ୍ୟ ତୁ ଖରାପ ଭାବିବୁନି ମୁଁ ସେଇଟା ଦେଖି ହିଁ ନଥିଲି ମୁଁ ବାସ ଓକେ ଏମିତି ଲେଖିଦଥିଲି ବାନ୍ଧବୀ ଲେଖିଲେ ବୋଲି।
ଓ ସେଇଟା ହଁ ସ ନାଇଁ କିନ୍ତୁ ମାନେ ମୋର ନାଇଁ ଶୁଣ ନାଟି ମୋ କଥା ମୁଁ ପ ପରେ ତ ଦେଖିନି ନା ମୁଁ ସେତେବେଳେ ଟିକେ ବ୍ୟସ୍ତ ଥିଲି ଓକେ ମୁଁ ଲେଖିଦେଇଥିଲି ଆଉ ତୁ ଥୋଡିନା ଲେଖିଥାନ୍ତି ନାଇଁ ଦେଖିବିନି ଦେଖିଥାାନ୍ତି ନା ମୁଁ
ଓ ହୋ ହ ହଁ କୁହନ୍ତୁ କୁହନ୍ତୁ ପସନ୍ଦ କିଏ
ମୁଁ କହିଲି କି ମାନେ ଦେଖନ୍ତୁ ମାନେ ମୁଁ ଚାହିଁକି ଯୋଉଁ କଣ କହୁଥିଲି ମାନେ ମୋର ଗୋଟେ ଏମିତି ମାନେ ମତେ ଏମିତି ଗୋଟେ ମାନେ ଭବିଷ୍ୟତରେ ଗୋଟେ ବନ୍ଧୁ ଦରକାର ଯିଏ କି ମୋ ଭଳିଆ ହୋଇ ଥିବ ମାନେ କଣ କହିଲେ ଆଜ୍ଞା ବାନ୍ଧଵ ଦା
ସେ ସବୁ ପ୍ରକାର ଜିନିଷ କରୁଥିବ। ମାନେ ଠିକ ତମେ ଯୋଉଟା ସେଟା ବି ମୁଁ ଚେଷ୍ଟା କରୁଅଛି ସେଇଟା ବି ମୁଁ ଚେଷ୍ଟା କରୁଅଛି ନିଜ ଶରୀରକୁ ସୁଧାରିବା ପାଇଁ
ଆଜ୍ଞା କାହିଁକି ନା ଶୁଣନ୍ତୁ ସେମିତି ହିଁ ହବା ଦରକାର କାହିଁକି ନା କେହି ବି ମାନେ କେହି ବି ମାନେ ସମ୍ପୂର୍ଣ୍ଣ ଗୋଟିଏ ଚାଉଳରେ ଗଢା ହେଇକି ନଥାନ୍ତି କିନ୍ତୁ
କିନ୍ତୁ ନିଜକୁ ତ ଭାଙ୍ଗନ୍ତିନି ନା ଚେଷ୍ଟା କରନ୍ତିନି ସେଇମାନଙ୍କୁ ଦେଖି ଚିଡି ମାରେ
ଆଜ୍ଞା ସେଇ ତ କଥା କାହିଁକି ନାଁ ମୁଁ ନିଜେ ଚେଷ୍ଟା କରୁଛି ମୁଁ ଯାଇକି ମୋ ମାନେ ମୁଁ ଯଦି ହଉନି ମାନେ ମୋର ଯିଏ ବାନ୍ଧବ ହୁଅ ହବ ସିଏ ମତେ ଚେଷ୍ଟା କରିବ କି ତୁ ହାର କ ମାନ ଯାଉଛ ତୁ କରେ ହବ ମାନେ ସେମିତି ମୁଁ ମୁ ତାକୁ ସେ ଜିନିଷ ଟା ବୁଝିବି ସିଏ ବି ମତେ ଏଇଟା ଏମିତି ନାଇଁ କି ଗୋଟିଏ ଜିନିଷରେ ଏଇଟା ହଁ ହଁ ଆଉ ଏମିତି
ଏଇଟାକୁ ଯୋଉଁ କୁହନ୍ତିନି ପାହାଡ ଚଢିଲା ବେଳେ ଇଏ ମୋ ହାତ ଧରି ଉଠିଲା ମୁଁ ବି ତାକୁ ସହାରା ଦେବି। ଦି ଜଣ ଉଚ୍ଚ ଉଚ୍ଚତାକୁ ହିଁ ଉଠୁଛୁ ମତେ ବି ସେଇ ଟେଷ୍ଟ ହିଁ ଦରକାର
ସେମିତି ନଥିବ କି ଆଉ ସିଏ ପଢିଦବ କ ଆରେ ତମ ଦି ଜଣ ହିଁ ଗୋଟିଏ ମାନେ ତମେ ଦି ଜଣ ହିଁ ପରସ୍ପର ସହିତ ଭବିଷ୍ୟତରେ ଦେଖିଛ ତ ଦି ଜଣ ହିଁ ମାନେ ସେଇଟା ଭଲରେ କରିବ
ପାଠ କଥା ନାଇଁ ମୁଁ ବୁଝିପାରୁଛି ମୋର ବି ଆପଣଙ୍କ ଯାହା ଇଚ୍ଛା ମୋର ବି ସେଇ ହିଁ ଇଚ୍ଛା ମତେ ବି କେହି ମିଳୁନାହାନ୍ତି।
ହଁ ସବୁ ପାଠ ମାନ ମୁଁ ଦେଖୁଛି ପାଠ ପାଠ ପ୍ରତି କାହାର ମାନେ ଗୋଟେ ମାନେ ଗୋଟେ କାହାର ବି ଗୋଟେ ଏମିତି ଗୋଟେ ନାହିଁ ଆପଣଙ୍କ ଛଡା ଆମ ଶ୍ରେଣୀରେ।
ହଁ ଆଉ ଗୋଟେ କଥା ମୋ ଦେହରେ କଣ ଦେଖାଗଲା କି ମାନେ ନା ନା ଇଏ ନୁହଁ ଏ କାମକୁ ନୁହଁ।
ସେଟା କୁହନ୍ତୁ କେବଳ ଏଇ ଯୋଉ ଲୁକ୍ସ ପାଇଁ ତ।
ନା ନା ସେଇଟା ନୁହଁ ଆପଣଙ୍କର ଗୋଟେ ଦୁଇଟା ଜିନିଷ ଅଛି ଯୋଉଟା କି ମୁଁ ମାନେ ମନ କିଛି ଆପଣ ଯୋଉ ମାନେ ଥରେ ଥରେ ଆପଣ ଦେଖନ୍ତୁ ଭଲ ଅଛନ୍ତି କିନ୍ତୁ ଥରେ ଥରେ ଯୋଉ ଝିଅ ମାନଙ୍କୁ ନେଇକି ମାନେ ଯୋଉ ଗୋଟେ ଉ ଯୋଉ ଆପଣ ଟିକେ ଅଲଗା ମିନିଂ ବାଲା ଯୋଉ କଥା ଗୁଡା କହିଦିଅନ୍ତି ସେଇ ଗୁଣକ ମତେ ପସନ୍ଦ ଆପଣ ପରେରେ କହିଦେଇଥିଲେ ତନୁଙ୍କୁ ମୋର ମନ ଅଛି ଯୋଉ ସେ ଯୋଉ ଆମେ ଥିଲେ ସେ ବାହାରେ ଆପଣ କହିଦେଇଥିଲେ ତାପରେ ଆପଣ କହିଲେ ନା ନା ମୁଁ ମିନିଂ ଯାଇନଥିଲା ଆପଣ ଭୁଲ ମାଗୁଥିଲେ ତାପରେ
କେବେ? କେବେ?
ଯୋଉ ସ୍ନେ ମାନେ ସ୍ନେହରେ ଯୋଉ ଆମେ ଗୋଟେ ମୋଟି ଝିଅର
ହଁ। ସେଦିନ ମୁଁ ତନୁଙ୍କୁ। ଦେଖନ୍ତୁ, ସବୁଥିରେ ହେଲା ମୁଁ ଗାଳି ଯୋଉ କୁହନ୍ତୁ ମୁଁ କଣ କହିବି। ସେ ସବୁଥିରେ ସୂର୍ଯ୍ୟମୁଖୀ ଦୋଷ। ସୂର୍ଯ୍ୟମୁଖୀ ଫୁଲର ଦୋସ ସେ କଥା ବୁଲେଇକି ତାଙ୍କ, ତାଙ୍କ ମସ୍ତିଷ୍କକୁ ଧୋଇ ଦେଉଛି। କଥା ବୁଲେଇକି। ମୁଁ ସେଥିପାଇଁ ଦୋଷୀ ହଉଛି। ସତ କଥା। ଆରେ ମୁଁ କାହିଁକି କହିବି ତାକୁ।
ସିଏ କହିଲେ ସେଦିନ ବା ଆପଣ ତାଙ୍କୁ ସେଥିପାଇଁ ତ ମତେ ମାନେ ଲାଗିଲା କି ଆପଣ କ ଏମିତି କହୁଛନ୍ତି ମୁଁ ତ
ମୁଁ କେବେ ଏପରି ଭାବେ କହିନାହିଁ। ନାଁ। ସେ ସବୁ ସୂର୍ଯ୍ୟମୁଖୀ। ମଜା ମାନେ ଦେଖନ୍ତୁ, ମଜା ପାଇଁ ସେ କିଛି ବି ମାନେ ତାଙ୍କ ନିକଟ ର ହେବା ପାଇଁ ସେ କିଛି ବି କରି ପକଉଛି। ତାଙ୍କ କଥା ବି ମୁଁ ବୁଝିବି।
ତାଙ୍କ ନିକଟଥର ହେବା ପାଇଁ
ହଁ ସତ କଥା। ଆପଣ ଦେଖିବେ ଦିନେ। ଚୁପ ହେଇକି ରହିବେ। ଏକଠି ମାନେ ମାନେ ଭିଡରୁ ପଳେଇ ଆସିବେ। ଦୂରରୁ ଦେଖିବେ ଦେଖିବେ ଦେଖନ୍ତୁ ସେ କିପରି ଭାବେ ପ୍ରଚେଷ୍ଟା ଚଳାଇଅଛି।
ମତେ ସେଇୟା ଲାଗୁଅଛି। କିନ୍ତୁ, ମୁଁ ମୋ ମହିଳା ମିତ୍ରଙ୍କୁ କହିଲି ସେଇ କଥା କି
କୁହନ୍ତୁନି ସିଏ, ସିଏ ମାନିବେନି ଆରେ ଅନ୍ଧପା ଦେଖାଯିବନି।
ଦେଖାଯିବ ନାହିଁ। କିନ୍ତୁ ଆମେ ଦେଖିଛୁ‌। ସେ କିଛି ବି କରିଦେବେ। ଆପଣ ଦେଖନ୍ତୁ, ଆପଣ ତାଙ୍କ ସହିତ ଦେଖା କରିବା ପାଇଁ ସିଏ ତାଙ୍କର କୁଆଡେ ଏଇଠି କାମ ପଡିଯାଉଛି। ସେ କୋଉ କାମ ପଡୁଛି ଆପଣ କୁହନ୍ତୁ। କେବଳ ଆପଣ ସେ ଦେଖା କରିବା ପାଇଁ।
କୋଉଠି ଦେଖା କରିଥିଲେ?
ଏଠାକୁ ଯୋଉ ଆସୁଛନ୍ତି
ହଁ ।ଆଜ୍ଞା, ଆଜ୍ଞା।
ବୁଝିପାରୁଥିବେ। ଆଉ ଗୋଟେ ପ୍ରଶ୍ନ ମୋର ଥିଲା। ହଁ, ସେଟା ତ ଥିଲା। ହଉ ସେଇ କଥା ଖରାପଥିଲା ଆଉ କଣ ରେ, ଖରାପ ଲାଗିଲା।
ସେଇ ଗୋ ସେଇ ଗୋ
ଆଉ ସବୁ ଠିକ ଥିଲା। ଆଉ ଟିକେ ମାନେ ଯୋଉ ଯୋଉ ଦେଖାଯିବା କିପରି? ଲୁକ୍ ଟା ଖରାପ ଅଛି
ଆପଣ ଯଦି। ଆପଣ, ଆପଣ ଯଦି ନିଜକୁ ମାନେ ସ୍ଵାସ୍ଥ୍ୟକୁ ଠିକ ରଖିବାକୁ ଚେଷ୍ଟା କରିବେ ତ ଆପଣ ବି ବହୁତ ଭଲ ଦେଖା ଯିବେ।
ସେଇଆ ମୁଁ ସେଥିପାଇଁ ପ୍ରଚେଷ୍ଟା ଚଲେଇ ଅଛି। ସେଥପାଇଁ ଆଜି ମୁଁ କେବଳ ଅଳ୍ପ ହିଁ ଖାଇଲି। ଗୃହରେ ମଧ୍ୟ ଅଳ୍ପ ହିଁ ଖାଇଲି। ଛାଡ଼ନ୍ତୁ ସେ କଥା। ସେ କଥା ନୁହଁ। ସେଟା ନଥିଲା, ଆପ ଏଇ ସବୁ ସୂର୍ଯ୍ୟମୁଖୀର ଇଏ, ସେ ସମସ୍ତୁଙ୍କୁ ଖରାପ ଦେଖେଇ ଦଉଛି।
ନୁହଁ ସେଇଆ ହଁ, ସତ କଥା। ଆପଣ ଏଇଟା ଦେଖିବେ। ଆପଣ ଏଟା ଦେଖିବେ। ହଉ ଧନ୍ୟବାଦ। ମୋର ଟିକେ କାମ ଅଛି। ମୁଁ ଆପଣଙ୍କୁ କହୁଛି ଆଉ।
ଆଜ୍ଞା ମୋର ଏବେ ସମୟ ହେଲାଣି।
ଏଇଟା କିଏ କରିଥିଲେ? ମୁଁ ଆପଣ କରିଥିଲେ।